ହ୍ୟାଲୋ
ହ୍ୟାଲୋ
ହଁ ହଁ ମ୍ୟାଡ଼ାମ୍। କଣ କରୁଛନ୍ତି?
ଏମିତି ବସିଛି। ଆପଣ?
ମୁଁ ବି ଏମିତି ବସିଛି। ବାହାରେ ଯେହେତୁ ଖରା ହଉଛି ତ ଏମିତି ହିଁ ବସିବା କଥା।
ହୁଁ
ହୁଁ ତ ଚାଲନ୍ତୁ ଆମେ ଆମ ଟପିକ୍ ଉପରକୁ ଯିବା।
ହଁ
ତ ଆମ ଟପିକ୍ ଯେହେତୁ ଥିଲା ପରିବାର ତ ଆପଣଙ୍କର ବି ପରିବାର ଅ ଅଛି ପରିବାରେ କିଏ କିଏ ସବୁ ରୁହନ୍ତି?
ହଁ ଆମର ମାନେ ଉ ମୋର ଆମେ ତିନି ଭଉଣୀ, ଆଉ ବାପା ମା ରହୁଛୁ ବାକ୍ ରହୁଥିଲୁ ବାକି ଅ ବଡ ମୁଁ ଘରର ବହୁ ସମସ୍ତଙ୍କଠୁ ସାନ। ବଡ ଦିଦି ମ୍ୟାରେଜ୍ କରିସାରିଲାଣି। ହଁ ମଝିଆ ଦି ଦିଦି ବି ମ୍ୟାରେଜ୍ କରିସାରିଲେଣି।ବାପା ବୋଉ ଅଛନ୍ତି ଦିଦି ମ୍ୟାରେଜ କରିସାରିଲାଣି ବାକି ବଡଦିଦି ଏଇ ପାଖରେ ଖଲିକୋଟ୍ ରେ ମ୍ୟାରେଜ୍ କରିଛନ୍ତି ଆଉ ସାନ ଦିଦି ଆମର ବେଲମୁଠା ପଟ ଲାଇନ୍ ବାହା ହେଇଛନ୍ତି। ତ ବଡ ଦିଦି ଟା ଗୋଟେ ପୁଅ ଗୋଟେ। ଗୋଟେ ଝିଅ। ସାନ ଦିଦିର ବି ଗୋଟେ ପୁଅ ଗୋଟେ ଝିଅ। ବଡ ଜୀଜୁ କାଠ କାମ କରନ୍ତି। ହଉ ସାନ ଯିଯୁ ଯିଏ ସିଏ ଟିିଚର ଅଛନ୍ତି। ତାଙ୍କର ବଡ ଯିଜୁ। ବଡ ଜିଯୁ ଘର ତାଙ୍କର ବଡ ଫ୍ୟାମିଲି ଥିଲେ ମାନେ ବା ମାନେ ତାଙ୍କ ଶାଶୁ ଶଶୁର ଆଉ। ଭାଇ ମାନଙ୍କ ସହିତ ମିଶିକି ରହୁଥିଲେ କିନ୍ତୁ ତାଙ୍କର ଚାରି ଭାଇ ଯେହେତୁ ଘର ଅଧିକ ଗହଳି ହେଇ ତ ସେଥିପାଇଁ ଆଗ ରହୁଥିଲେ ଏବେ ସେପାରେଟ ହେଇଯାଇଛନ୍ତି। ବାକି ଆମର ଯିଏ ସାନ ଭଉଣୀ ତାଙ୍କ ଶାଶୁ ଶଶୁର ଆଉ ତାଙ୍କ ତାଙ୍କ ଶାଶୁ ଶ୍ୱଶୁର। ତିନି ଭାଇ ତିନି ଭାଇଙ୍କ ପିଲାପିଲି। ସମସ୍ତେ ବିପଜନ ବି ଗୋଟେ ଗୋଟେ ଜାଗା ରହୁଛନ୍ତି ଗୋଟେ ରୋଷେଇ ହଉଛନ୍ତି ସମସ୍ତେ ମାନେ ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି ଯୌଥ ଫାମିଲି। ମାନେ ଏବେ ଯାଇ ତାଙ୍କୁ ଭାବୁ ଭାବୁଛନ୍ତି ମାନେ ତାଙ୍କୁ ଭାବୁଛନ୍ତି ନାଇଁ ବାପା ମା ଅଛନ୍ତି ଆମେ କେବେ ଅଲ୍ ହବୁନି। ବାପା ମାଙ୍କୁ ସେ କଥା ଖରାପ ଲାଗିବ ବାପା ମା କେବେ ବି ଚାହିଁବେନି ନା ତାଙ୍କ ପିଲାମାନେେ ଅଲଗା ହୁଅନ୍ତୁ।
ହଁ ଏଇଟା ବି ବହୁତ ଭଲ କଥା ହୁଁ।
ମାନେ ବାପା ମା ବାନ୍ତୁନି ତ ଏବେପଚ୍ର ଅଲଗା ହେଇନାହାନ୍ତି ତ ମିଶିକି ରହୁଛନ୍ତି ଆଉ।
ଆଛା ଆଉ ତମ ମାନେ ଫ୍ୟାମିଲିରେ ବାବା ମାମା ଆଉ ମୋର ସାନ ଭାଇ ଆଉ ମୋର ଗୋଟେ ବଡ଼ ଭଉଣୀ ସେ ମ୍ୟାରେଜ କରିଦେଲାଣି। ଆମେ ଦି ଭଉଣୀ ଗୋଟେ ଭାଇ। ତସ୍ ମ୍ୟାରେଜ କରିଦେଇଛି, ଜିଜୁ ତାଙ୍କେ ବି ଗୋଟେ ପୁଅ ଆଉ ତାଙ୍କର ଗୋଟେ ଭଉଣୀ ଅଛନ୍ତି, ତାଙ୍କେ ମ୍ୟାରେଜ କରିଦେଇଛନ୍ତି, ଆଉ ଜିଜୁ ଅଛନ୍ତି ମେକାନିକାଲ୍ ଇଞ୍ଜିନିୟର ଯେହେତୁ ଦିଦି ଜିଜୁ ରୁହନ୍ତି ପୁନେରେ ଆଉ ଆମେ ଏମିତି ଅଛୁ ଆଉ ବାବାଙ୍କର ତାଙ୍କେ ଦି ଭାଇ ତିନି ଭଉଣୀ। ବାବାଙ୍କର ତ ତି ତିନି ଭଉଣୀ ଜଣେ ଦିଇ ଜଣ ଗାଁ ରେ ମ୍ୟାରେଜ କରିଛନ୍ତି ଆଉ ଜଣେ ଆସ୍କା ସେ ପଟଲାଇନ୍ ସିଆଡ଼େ ମ୍ୟାରେଜ କରିଛନ୍ତି। ତାଙ୍କର ବି ଦି ଝିଅ ଗୋଟେ ପୁଅ ତାଙ୍କର ଦି ଝିଅ ମ୍ୟାରେଜ କରିଦେଲେଣି ଆଉ ପିଇସିଙ୍କର ଆଉ ଗୋଟେ ପୁଅ ଅଛନ୍ତି ଆଉ ଯିଏ ଆମର ବଡ଼ ପିଇସି ତାଙ୍କର ଦି ଝିଅ ଆଉ ଦି ପୁଅ ତାଙ୍କେ ସମସ୍ତେ ମ୍ୟାରେଜ କରିସାରିଲେଣି ଆଉ ବଡ଼ ବାବାଙ୍କର ତାଙ୍କର ଗୋଟେ ଗୋଟେ ପୁଅ ଗୋଟେ ଝିଅ ତାଙ୍କ ଝିଅ ମ୍ୟାରେଜ କରିଦେଲେଣି ତାଙ୍କର ଗୋଟେ ଝିଅଟେ ହେଇଗଲାଣି ବି ଖାଲି ଭାଇ ଅଛନ୍ତି। ଆଉ ଗୋଟେ ଅପାଙ୍କର ଦି ଝିଅ ଗୋଟେ ପୁଅ। ତାଙ୍କର ବି ଗୋଟେ ଝିଅ ମ୍ୟାରେଜ୍ କରିଦେଇଛି ଆଉ ପୁଅ ସାନ ତାଙ୍କ ସାନ ଭଉଣୀ ଟା ବି ପଢ଼ୁଛି। ଏମିତି ଆଉ । ଆଉ ପରିବାରରେ କିଏ ଆପଣଙ୍କୁ ଭଲ ଲାଗେ ବହୁତ କିଏ ବେଶୀ ଭଲ ପାଆନ୍ତି?
ପରିବାରରେ ମତେ ସବୁଠୁ ବୋଉ ସହ ରହିବାକୁ ବହୁତ ଭଲ ଲାଗେ । କାରଣ ଆମର ମାନେ ଆମର ଭାଇ ନାହାଁନ୍ତି ତିନି ଭଉଣୀ ତ ଦି ଭଉଣୀ ଶାଶୂଘର ପଳେଇଲେଣି ମୁଁ ଲାଷ୍ଟ । ତ ଭାଇ ଗୋଟେ ଯଦି ଥାନ୍ତେ ତ ସବୁ କଥାରେ ସପୋର୍ଟ କରିଥାନ୍ତେ ନା ।
ଦେଖ ଭାଇ ଭାଇ ତମ ପାଖେ ଅଛନ୍ତି । କେମିତି କହୁନ ଦେଖ ତମର ଯଦି ଦି ଭଉଣୀ ମ୍ୟାରେଜ କଲେ
ହଁ ଅଛନ୍ତି ହଁ ଅଛନ୍ତି ମାନେ ଭାଇ ପରିକା ସପୋର୍ଟ କରନ୍ତି ତଥାପି ଯଦି ନିଜ ଭାଇ ଥାଆନ୍ତା ତ ସବୁ ମାନେ ଭାଇନାଙ୍କୁ କଣ କହିବା ପାଇଁ ଇଚ୍ଛା ହବ ଭାଇନା କାଳେ କଣ କହିବେ କହିବେନି ତ ମାଇଣ୍ଡ ରେ ଏକଥା ଆସିବ ଯଦି ନିଜ ଭାଇ ତ ନିଜ ଭାଇ କି ଭାଇ ମାନେ ଦେଖ ଏବେ ଆମେ ବାବାଙ୍କୁ କେମିତି କହିପାରିବା ମାନେ ବୋଉ କୁ ବୋଉ ମତେ ଏଇଟା ଦରକାର ତ ଯଦି ମ୍ୟାରେଜ ପରେ ଯୋଉ ଗୋଟେ ବୋହୂ କଣ ତା ଶାଶୂ ମାନେ ଶାଶୂକୁ କହିପାରିବ କି ମତେ ଏଇଟା ଦରକାର ତ ମୁଁ ତାକୁ ରିକୁଏଷ୍ଟ କଲାପରିଆ ମୋ ପାଇଁ ଏଇଟା ଆଣିଦିଅ ଠିକ ସେମିତି ଆମେ ମୋର ବି ଯେମିତି ଭାଇନା ଅଛନ୍ତି ମୁଁ ତ ଭାଇନାଙ୍କୁ କହିପାରିବିନି ନା ଭାଇନା ମତେ ମତେ ଏଟା ଆଣିକି ଦିଅ ବୋଲି ମତେ କହିଆକୁ ପଡିବ ଭାଇନା ମତେ ମୋ ସେଟା ଦରକାର ଅଛି ଆଣିଦବକି ତ ରିକୁଏଷ୍ଟ କରିବାକୁ ପଡିବ ତ ଯଦି ନିଜର ଗୋଟେ ଭାଇ ଥାନ୍ତା ତ ମତେ କହିବାକୁ ବି ପଡିିନଥାନ୍ତା କି ଭାଇ ମତେ ଏଇଟା ଦରକାର କି ମୋର ଏଇଟା ପଢିବାର ଅଛି କି ମତେ ଏଠି ସେଇଟା କି କଣ ତ ସିଏ ଅଟୋମେଟିକ କରିଦେଇଥାନ୍ତା ଗୋଟେ ଭାଇର କର୍ତ୍ତବ୍ୟ ଭଉଣୀ ଏଟା କରିବାର ସିଏ ମତେ କହିବା ପାଇଁ ପଡିନଥାନ୍ତା
ଦେଖ ଭାଇ ଭାଇ ରହିଲେ ହେଲେ ଭାଇ ଯଦି ସାନ ଅଛି ନା ଭାଇ ବି କିଛି କରିପାରିବନି ।
ହଁ ସେଇଟା ତ ଅଲଗା କଥା କିନ୍ତୁ ତଥାପି ଏଇଟା ଦେଖ ଆମର ଅ ସେଇଟା ଗୋଟେ କଥା କିନ୍ତୁ ମେନ୍ ହଉଛି ଭାଇର ପ୍ରୋବ୍ଲେମ ଟା ଏଇଥିପାଇଁ ଅଧିକ ହବ ଯୋଉଦିନ ରାକ୍ଷୀ ପୂର୍ଣ୍ଣିମା ସେଦିନ ସମସ୍ତେ ଯିଏ ଯାହାର ଭାଇକି ରାକ୍ଷୀ ବାନ୍ଧିବେ ସେ ଛୋଟ ହଉ ବଡ ହଉ ଏମିତି କି ଗୋଟେ ମାସର ବି ଭାଇ ହଉନା କାହିଁକି ଭାଇ ବୋଲି ଗୋଟେ ଅଲଗା ପ୍ରକାର ଖୁସି ନିଜ ଭାଇ କିି ରାକ୍ଷୀ ବାନ୍ଧିବ ତ ସଇଦିନ ଅଧିକ ମନ କଷ୍ଟ ହୁଏନା ଯଦି ନିଜର ଭାଇ ଥାନ୍ତା ତ ମୁଁ ବି ଦିନେ ରାକ୍ଷୀ ବାନ୍ଧିଥାନ୍ତି ସେ କିଛି ଗିଫ୍ଟ ଦଉ କି ନ ଦଉ ରା ରାକ୍ଷୀ ବାନ୍ଧିବ ଯଉ ଗୋଟେ ଅଲଗା ପ୍ରକାର ଖୁସ ଛି ତ ସେ। ସେତେବେଳ ଟାଇମରେ ଅଧିକ ମନ ପଡେ। ତ ଭାଇଥାନ୍ତେ ଯଦି ଭଲ ହେଇଥାନ୍ତା।
ତ ତ ତମ୍ ତମ ଭାଇନା ମାନଙ୍କ ହାତରେ ରାକ୍ଷୀ ବାନ୍ଧୁନ କି?
ଅ ହଁ ରଖି ବାନ୍ଧୁଛି ଭାଇମାନଙ୍କ ହା
ତାର ମାନେ ହଁ
ମତେ ଜଣେ ଝିଅ ବି କରିଛନ୍ତି ଭାଇ ହେବେ। ଅ ତ ତାଙ୍କେ ବି ଅଧିକ କେୟାର କରି ଚନି ନିଜ ଭଉଣୀ ପରିକା ରଖୁଚନି।ତଥାପି ଗୋଟେ ମନରେ କେବେ କେବେ କୋଶ୍ଚିନ୍ ଆସିଯାଏ ମାନେ ପ୍ରଶ୍ନ ଆସିଯାଏ ଯଦି ମୋର ବି ନିଜ ଭାଇଟେ ଥାଆନ୍ତା।ତ କିଛି କହିବାକୁ ପଡିନଥାନ୍ତା। ମୁଁ ମାନେ ମୋତେ ଆଜି ପର୍ଯ୍ୟନ୍ତ ଭଗବାନ ଯାହା ଦେଇଛନ୍ତି ମୁଁ ଖୁସିରେ ଅଛି। ତ କେବେ କ କେବେ କୋଶ୍ଚିିନ କରେ ଯଦି ଦେଇ ଭାଇଟେ ହଁ ତ ତ ଭାଇ ଟେ ଦେ ଦେଇଥାନ୍ତେ ତ ମ ମତେ କିଛି କହିବାକୁ କାହାକୁ ପଡ଼ିନଥାନ୍ତା। ହଁ ଏମିତି କିଛି ଆଉ। ଭାଇ ଯେତେ ସେ ଏ କହିଲା ପରା-ରା-ରା ମଣିଷ ପାଖରେ ଯେତେ ସବୁ ଥିଲେ ବି କିଛି ନା କିଛି ଅଭାବ ଯେମିତି ହେଲେ ରହିବ। ଯଦି କିଛି ଅଭାବ ନ ରହିବ ଲୋକମାନେ ଭଗବାନ ଙ୍କୁ କଣ ପାଇଁ ମାନିବେ ତ ସେ ତିନିମ୍ ଇଚ୍ଛା ଥିଲା ଗୋଟେ। ଏଇଟା ଦରକାର ତ ଭାଇ ଟେ ଦେଲେନି।ହଁ ଏବେ ତ ଆଉ-ଉ-ଉ ସେ ଭାଇ-ଇ-ଇ ଖୋଜିଲେ ତ ମିଳିଯିବନି। ଯେତିକି ଦେଇଛନ୍ତି ଭଗବାନ ସେ ତିକିରେ ଖୁସି ହବା କଥା।
ହଁ।
ହୁଁ। ତ-ଅ-ଅ ତମର ଜଏଣ୍ଟ ଫ୍ୟାମିଲି-ଲି-ଲି ପସନ୍ଦ ନା-ନା-ନା ଏ ସେପାରେଟ୍
ନାଇଁ-ଇଁ-ଇଁ ଆମ-ମ-ମ ମତେ ତ ଆମ ମାନେ ଫେମିଲ ରେ ମାନେ ଆମ ଘରେ ଯ ବାବା, ମାମା ସମସ୍ତେ ଦିିଦି ସମସ୍ତ ଙ୍କୁ ଜଏଣ୍ଟ ଫ୍ୟାମିଲି ହିଁ ପସନ୍ଦ। କିନ୍ତୁ ଏବେ ଯେହେତୁ ମାନେ ଏ-ଏ ଏବେ ତ ତ ଜାଣିଥିବ ସମସ୍ତେ ଭାଇ ଭଗାରୀ। ତ ସବୁ ସମ୍ପତ୍ତି ହିଁ ସବୁ ଚାଲିଥାଉଛି। ତ ସେମାନେ-ନେ-ନେ ମାନେ କରି ଦଉନାହାନ୍ତି ମାନେ ଜଏଣ୍ଟ ଫ୍ୟାମିଲିରେ ମାନେ ରହିବା ପାଇଁ।ତାଙ୍କୁ ପସନ୍ଦ ନାହିଁ ତ ଜଏଣ୍ଟ ଫ୍ୟାମଲି ହେଇକି ରହିବା କେମତି।
ଜଏଣ୍ଟ ଫ୍ୟାମିଲିରେ ରହିବାକୁ ହେଲେ ଜଣେ ଅନ୍ୟ ଜଣଙ୍କୁ ସପୋର୍ଟ କରିବାକୁ ପଡିବ ସମସ୍ତିଙ୍କି ସମାନ ରେସପେକ୍ଟ କରିବାକୁ ପଡିବ।ଜଣେ ଅନ୍ୟ ଜଣଙ୍କୁ କେୟାର କରିବାକୁ ପଡିବ।
ଯଦି ଆମେ ଚାହିଁବା ଭାଇ ଭଉଣୀ ଭିତରେ ତ ଆମେ ମାନେ ଆମର ଯଦି ବଣ୍ଡିଙ୍ଗ ଭଲ ଅଛି ତାହେଲେ ଆମେ ଜଏଣ୍ଟ ଫ୍ୟାମିଲିରେ ରହିପାରିବା। ଆଉ ଯଦି ମାନେ-ଏ-ଏ ସେମାନେ ଯଦି ଚାହୁଁନଥିବେ ଆମେ ଯଦି ଚାହିଁବା ଆମେ ଜଏଣ୍ଟ ଫାମିଲିରେ ରହିବୁ ଆମେ ତାଙ୍କୁ ମାନେ ପଚ ରିବୁ ଆମେ ତାଙ୍କର ସବୁ କେୟାର କରୁ ତାଙ୍କେ ଆମ କେୟାର କରିବେନି ତାଙ୍କେ ଆମ କଥା ବୁଝିବେନି, ତ ଜଏଣ୍ଟ ଫ୍ୟାମିଲି ତ ହେଇପାରିବାନି ନା।
ହୁଁ ମାନେ ଜଏଣ୍ଟ ଫ୍ୟାମିଲି ରହିବାକୁ ହେଲେ ମାନେ ଜଏଣ୍ଟ ଫ୍ୟାମିଲି ଟା କେତେବେଳେ କାଡ଼ିଶ୍ ମାନେ ଜଏଣ୍ଟ ଫାମିଲ ହେଇକି ସେତେବେଳେ ପର୍ଯ୍ୟନ୍ତ ରହିବ ଯେତେବେଳେ ପର୍ୟ୍ୟନ୍ତ ଦିଟା ଫାମିଲି ବା ଫାମିଲି ଯେତେ ଜଣ ରହୁଥିବେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରୁ। ଟେ ଅସୁବିଧା ପଡ଼ିଲେ ଠିଆ ହଉଥିବ ବାକି। ଘର ଭିତର କଥା ମାନେ ଘର ଭିତର କଥା ଆଉ କାହା ସେୟାର କରିବନି ମାନେ କହିବନି ଯାଇ ବାହାରେ ଘର କଥା ବାହାରେ ପଡିଲା ମିନଶ୍ ସେଟା ଆଉ କୁଆଡେ ଗଲେ ସେଟା ଘର ସମ୍ପର୍କ ହିଁ।
ହଁ ତାପରେ ଏବେକା ଡେଟ ରେ ବେଶୀ ହଉଛି କଣ ଯେ। ମାନେ ପ୍ରପର୍ଟି ପ୍ରପର୍ଟି। ପାଇଁ ହିଁ ଭାଇ ଭାଇ କି ଛାଡି ଦଉଛନ୍ତି। ଏଇଟା ହଉଛି ମେନ୍ ରିଜନ।
ଉଁ ସେଇଟା ତ ସତ କଥା ହଁ ବାକି ଯଦି। ପ୍ରପର୍ଟି ମାନେ ଆଜିକାଲିର ଲୋକ ତ ସେ ଗଲାପ ପଇସା ଯୋଡେ ଲୋକ ସୀଆଡେ। ତ କେତେ ଜଣ ସବୁ ଲୋକ ଏମିତି ନାହିଁ। କି ସମସ୍ତେ ପଇସା ପଛରେ କେତେ। ଜଣ ଏବେ ବି ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି। ନିଜ ଭାଇ ନିଜ ବାପା ମା କୁ ମାନେ ସେ କହିଲା ପରେ ମ୍ୟାରେଜ ପରେ ବି କହିବେ ମାନେ ସ୍ତ୍ରୀ କୁ ପଚାରିବେନି ପଛେ କିନ୍ତୁ ନିଜ ସ୍ତ୍ରୀ କୁ ମାନେ ବାପା ମାଙ୍କୁ କହିବେ ମୋ ବାପା ମା ମତେ ଜନ୍ମ ଦେଇଛନ୍ତି ଭାଇ ମାନେ ବଡ କରିଛନ୍ତି। ତ ମୁଁ ସେମାନଙ୍କ ପାଖରେ ବି ଏମିତି ବି କେତେ ଜଣ ଅଛନ୍ତି। ଅଛନି
ସେଇଟା ଆକ୍ଚୁଆଲି ବହୁତ ଭଲ ମାନେ ବାପା ମା ଏତେ କଷ୍ଟ କରିକରି ପିଲାମାନଙ୍କୁ ବଡ କର। ମ୍ୟାରେଜ କରିଥିବେ। ମାନେ ବୋହୂ ଟା ଆସିଲା ପରେ ବି। ବୋହୁ କଥା କହୁନି ବୋହୂ ଖରାପ ବି ମାନେ କିଛି କିଛିଟା ରହୁଛନ୍ତି ମାନେ ତମ ବାପା ମାଙ୍କ ସହିତ ଆମେ ରହିପାରିବୁନି। ଆଉ କିଛି କିଛି ଶାଶୁ ବି ଅଛନ୍ତି ନା ସେଇ ଆସିଲାକୁ ମୋ ଘର ଟା ଏମିତି ହେଇଗଲା ମାନେ ଏମିତି ହେଇଗଲି ଯାହା ଫଳରେ ମାନେ ଘରଟା ମାନେ ଜଏଣ୍ଟ ରୁ ଆପେ ଆପେ ଦୂରେଇ ଯାଉଛି। ଏଇଟା ହଉଛି କଥା ଆଉ। ଯଦି ସେମାନଙ୍କର ବଣ୍ଡିଙ୍ଗ ଭଲ ନ ମାନେ ଇଏ ତା ହେଇକି ମାନେ ପାଟିରେ ଯାଉଥିବ ଇଏ ଏମିତି କହୁଥିବ ସେ ସେମିତି କହୁଥିବ ତାହେଲେ ଘରଟା ଚାଲିବନି ନା।
ହଁ
ଏଇଟା ହଉଛି ମେନ୍ ରିଜନ ଆଉ ତାପରେ ବି ଫିର୍ ବି ଯଦି କେହି ଯଦି ମାନେ ସମ୍ପତ୍ତି ପାଇଁ ଯଦ ଛକଟା ଲାଗିଲେ କି କିଛି ବି ହେଲେ ତ ଭାଇ ମାନେ ଯିଏ ବି ବଡ ବାବାଙ୍କ ପୁଅ ହଉ କି ଦାଦାଙ୍କ ପୁଅ ହଉ କି ଯିଏ ବି ହଉ ମାନେ ଭାଇ। ଭଉଣୀ ମାନଙ୍କ ଭିତରେ ଯଦି ବିଣ୍ଡିଂ ଯଦି ଭଲ ଥାନ୍ତା ତାହେଲେ ଜଏଣ୍ଟ ହେଇକି ରହି ଯାଆନ୍ତେ। ଆଉ ବଡ ମାନେ ଝଗଡା ଲାଗିଲେ ବି ହେଲେ। ସାନମାନେ କଥା ହେବେନି ତ ବଣ୍ଡିଙ୍ଗ ରହିବ କି? ରହୁଛି ମନ ଯେନା କିଛି ନାହି
ହଁ
ଆମେ ଫ୍ୟାମିଲିକୁ ଯେମିତି ରଖିବା ଫ୍ୟାମିଲି ସେମିତି ରହିବ
ବାକି ହଁ ଫ୍ୟାମିଲି ମାନେ ଯାହାବି ଯାଉ କିନ୍ତୁ ଫାମିଲି ସବୁବେଳେ ଇମ୍ପୋଟାଣ୍ଟ କାରଣ ଫ୍ୟାମିଲି ହିଁ ନିଜ ବାପା ମା ହିଁ ପଚାରିବେ ବାପା ମାଙ୍କୁ ଛାଡିଦେଲେ ଏ ଦୁନିଆରେ ଆଉ କେ ନହିଁ କାରଣ ଆମେ ଖାଉଛେ କି ନ ଖାଉଛେ ସେଇଟା ଆମକୁ କୁବା ମୋ ମାହିେଁ ପଚାରିବ ବାହାରଲ କି ପଚାରିବେନି ବି ଖାଇଛୁ କି ନାଇଁ କି ଖାଇବୁ କି ନାଇଁ ତ ଲାଇଫରେ ପରିବାର ସବୁଠୁ ଇମ୍ପଟାଣ୍ଟ
ଟାଇମ ଅଭର ହୋଇ ଯାଇଛି ରଖୁଛି
ହୁଁ